ହ୍ୟାଲୋ। କଣ କରୁଛନ୍ତି କି ଆପଣ ଏବେ?
ହୁଁ ବସିଛି। ଆପଣ।
ମୁଁ ହେଲେ ବି ଏବେ ବସିଛି। ଆପଣଙ୍କର ଦେହ କେମିତି ଅଛି ଭଲ ଅଛି ନା ନାଇଁ?
ହୁଁ ଦେହ ଭଲ ଅଛି ସେମିତି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି ଭଲ ସମସ୍ତେ।
ହଁ ସମସ୍ତେ ଗୁ ଭଲ। ଆପଣଙ୍କ ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି। ଆଉ ଆଜିର ଟପିକ ଉପରେ ଯିବା।
ହଁ।
ଆଜିର ଟପିକ ହଉଛି ଆପଣ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି କହିବେ।
ହଁ।
ମୁଁ ବି ତମକୁ ସେୟାର କରିବି ମୁଁ ହେଲେ ଏଲିବାର ଯାଇଛି ବୁଲିବାକୁ।
ହ
ଆପଣଙ୍କଠୁ ଷ୍ଟାଟ କରୁଛି ଆପଣ କୁହନ୍ତୁ କୁଆଡେ କୁଆଡେ ଯାଇଛନ୍ତି ବୁଲିବାକୁ। କାହା ଥ୍ରୋରେ।
ମୁଁ ତ ଯାଇଛି ମାନେ ଟୁସନ ପିକନିକରେ ହିଁ।
ହୁଁ ହୁଁ କୁଆଡେ କୁଆଡେ ଯାଇସନ୍ତି ବୁଲିବାକୁ?
ତେ ଯାଇଛୁ ମାନେ ଗଜପତି ଡ଼ିଷ୍ଟର ତପ୍ତପାଣି।
ଆଉ ଜିରାଙ୍ଗ। ଆଉ ଖସଡ଼ା।
ତପ୍ ତପ୍ତପାଣିରେ ତ
ହ ହଁ କୁହନ୍ତୁ।
ତପ୍ତପାଣିରେ ତ ଦେଖିଥିବେ ପାଣି ଫୁଟୁଛି।
ହଁ।
ପାଣି ମଧ୍ୟ ଉଷୁମ ରହେ ସେଠ ପ୍ରାୟତଃ ପିଲା ହଁ ହଁ ସେ ଫୁଟୁଛି ଆ କହିବାକୁ ଗଲେ।
ହଁ।
ପ୍ରାୟତଃ ପିଲା ପିଲାମାନେ ସେଠି ଗାଧାନ୍ତି କାହିଁକି ନା ଯୋଉମାନଙ୍କର କେଉଁ ମାନେ ଯାହାହେଲେ ରୋଗ ହେଇଥିବ। ରୋଗ ହେଇଥିଲେ ସେରାକ ମାନେ ସେ ପାଣିରେ ଗାଧେଇଲେ ରୋଗ ପଳାଏ ପୁଣି କୁହନ୍ତି।
ହଁ ଚର୍ମ ରୋଗ।
ହୁଁ ପଳାଏ ବୋଲି କୁହନ୍ତି ତାପରେ ସେଠେ ମଝିରେ ମଧ୍ୟ ମାପରୁ ଅଛନ୍ତି। ଠାକୁରାଣୀ ମହାପୁର ସେଠି ପୂଜା ପାଆନ୍ତି। ହୁଁ ଆଉ ଜିରାଙ୍ଗ ଖସଟା ତ ଫେମସ ଜାଗା ସେଟା ଭିୟୁସ ପାଇଁ ଫେମସ ଅଛି ଜିରାଙ୍ଗ ଘସଡ଼ା।
ହଁ
ସେଟା ଯାଇକରି କଣ କରୁଛନ୍ତି କେମିତି କଣ କରଛନ୍ତି
ଆମେ ତ ଏମିତି ଗଲୁ ମାନେ ସପ୍ତ ପାଣି ଫାଷ୍ଟରେ ପଡୁଛି ନା ତ ସପ୍ତ ପାଣି ଫାଷ୍ଟରେ ଗଲୁ- ତ ସେଇଠି ଫାଷ୍ଟ ଗାଧେଇଲୁହା ମାନେ ଯୋଉ କୁଣ୍ଡ ଅଛି ଯୋଉ କୁଣ୍ଡରେ ଗାଧେଇ ତାପରେ ମହାପ୍ରଭୁଙ୍କୁ ଦର୍ଶନ କରିକି ରି ଆମେ ଗଲୁ ଫାଷ୍ଟରେ ଗଲୁ ଜିରାଙ୍ଗ ଜିରାଙ୍ଗ ବୁଲିକି ମାନେ ଜିରାଙ୍ଗଟା ସେଟା ତ ବୁଲିବା ପଲେ ଟାଁ ଫଟୋ ଉଠେଇବା ପାଇଁ ଭଲ ଅଛି ସେଠି ବୃଦ୍ଧ ବୃଦ୍ଧ ଦେବଙ୍କର ଗୋଟେ ଫୋଟୋ ମାନେ ବଡ
ମୂର୍ତ୍ତି ଅଛି। ହଁ ମୂର୍ତ୍ତି ଅଛି ସେଇଠି ର ପିଲା ମଧ୍ୟ ବହୁତ ଉଠ ଦେଖା ଯାଆନ୍ତି
ହଁ ମାନେ ସେମାନେ ହଉଛନ୍ତି, ଗୋଟେ ନେପାଳ ସାଇଡ ର ପିଲା ଲୋକମାନେ
ହଁ
ମାନେ ବହୁତ କ୍ଵଉଟ ଦେଖାନ୍ତି ଛୋଟ ପିଲା ତାଙ୍କର ତ ସେଇଠୁ ବୁଲିକରି ଯାଇଥିଲୁ ଆମେ ଖସ ଟା ତ ଖସଡା ତ ଝରଣା ଅଛି। ସେଇଠୁ ଆଉଥରେ ମାନେ, ରୋଷେଇ ସେଟା ରୋଷେଇ ପ୍ଲେସ୍ ଟା ତ ସେଠି ରୋଷେଇ କର ମାନେ, ରୋଷେଇ କରାହେଲା, ତାପରେ ସେଟାଉରେ ସମସ୍ତ ସେ ଯିଏ ଗାଧୋଇ ନଥିଲେ ମାନେ, ଗାଧୋଇ ଆ ସେ ଟାଇ ଗାଧେଇଲେ ସେଇଠି
ହୁଁ ସେଟା ୱାଟର ଫଲ ଅଛି ନାଇଁ କି?
ହଁ। ବହୁତ ବଡ ୱାଟରଫଲଟ।
ହୁଁ। ଆପଣ ଗାଧୋଇଛନ୍ତିନ ନା ନାଇଁ
ହଁ ମୁଁ
କେମିତି ଏକ୍ସପିରିଏନ୍ସ ଥିଲା ମଜା
ହଁ ବହୁତ
ୱାଟର ଫଲ ଯୋଉଠି ସେଠି ମଜା ହିଁ ମଜା
ମଜା ହଁ ମଜା।
ତାପରେ ଆଉ କୁଆଡେ ଯାଇଥିଲେ?
ତାପରେ ସେଇଠୁ ହ ତ ପଳେଇ ଆସିଥିଲୁ ତାପରେ ମାନେ ଆଉ ଏବେ ରିସେଣ୍ଟଲି ଏ ବର୍ଷ ଯାଇଥିଲୁ, ସମ୍ବଲପୁର ସମ୍ବଲପୁର ଡିଷ୍ଟ ସେଇଠି ତ ଜାଣିଛନ୍ତି, ସମ୍ବଲ ମା ଅଛନ୍ତି।
ହୁଁ, ମା ସମଲେଇ।
ହଁ ଆଉ ମା।
ହୁଁ, ଘଣ୍ଟେଶ୍ଵର ରେ କଣ? ହ କୋଉ ଗୋଟେ ବୃକ୍ଷରେ କଣ ବାନ୍ଧନ୍ତି ପରା? କଣ ମାନସିକ କଣ କରନ୍ତି?
ଘଣ୍ଟି ଏମିତି ବାନ୍ଧନ୍ତି।
ହ ହ ହ ଯାଇଥିଲେ ସିଆଡେ ବୁଲିତେ।
ହଁ ଆଉ ଆଉ ତ ଜାଣିଥିବ ହୀରାକୁଟ ଡ୍ୟମ୍ ଥିବ, ଅଛି ସେଠି। ସେଇଟା ବି ବହୁତ ବଡ ଡ୍ୟମ୍ ଟା ବି
ହୁଁ।
ମାନେ ସେଇଠି ବି
ହଁ କୁହନ୍ତୁ, କୁହନ୍ତୁ? କୁହନ୍ତୁ। ଆପଣ ଆଉ କୋଉଠିକି ଯାଇଥିଲେ? ମୁଁ ମୁଁ ଯାଇଥିଲି। ମୁଁ ଫାଷ୍ଟ ମୋର ଟେଂଥରେ ମୁ ଯାଇଥିଲି ଭୁବନେଶ୍ଵର।
ହଁ।
ଭୁବନେଶ୍ଵରରେ ଯାଇ ଭୁବନେଶ୍ଵର ସ୍ୟାଡେ ଯାଇଥିଲ ଆମେ। ଭୁବନେଶ୍ଵରରେ ମ୍ୟୁଜିୟମ ଯାଇଥିଲୁ।
ମ୍ୟୁଜୟମ୍।
ହୁଁ ଭୁବନେଶ୍ଵରରେ ମୁଜିୟମ ଅଛି ନା?
ହଁ ହଁ।
ମ୍ୟୁଜିୟମ ତାପରେ ଧଉଳିଗିରି ଉଦୟଗିରି। ଖଣ୍ଡଗିରି। ସେଗୁଡାକ ମାତ୍ର ଭ୍ୟୁ ପ୍ଲେସ ସେରା। ଫୋଟୋ ସେଲଫି ପଏଣ୍ଟସ୍ ସେରାକ।
ହଁ ହଁ।
ତାପରେ ଯାଇଥିଲୁ କୋଣାର୍କ।
କୋଣାର୍କ ହଁ ସେଇଟା ଗୋଟେ ବହୁତ
ହୁଁ ପୁରୀ ମଧ୍ୟ ଯାଇଥିଲୁ ପୁରୀ।
ପୁରୀ।
ହୁଁ ଏବେ ଏବେ ଏଇ ୟରରେ ଯାଇଥିଲୁ ବାଲେଶ୍ଵର ଡିଷ୍ଟିକ ଯାଇଥିଲୁ। କୋଚିଂ ରେ ହିଁ ଯାଇଥିଲୁ ଆମେ ହଁ ବାଲେଶର। ଡିସ ରେ ଯାଇଥିଲୁ ଫାଷ୍ଟ ଯାଇଥିଲୁ କ୍ଷୀରଚୁରା ଗୋପୀନାଥ ମନ୍ଦିର। ସେଇଠି ରାଧା କିଷ୍ଣ ରାଧା କିଷ୍ଣ ମନ୍ଦିର ଅଛି। ହଁ ବାଲକୃଷ୍ଣ। ନା ମାନେ ବାଲକୃଷ୍ଣ ଅଛନ୍ତି ସେଠି।
ଏ
ସେଇଠିରେ କ୍ଷୀର ତାଙ୍କର କ୍ଷୀର ପ୍ରସିଦ୍ଧ ସେଇଠି। ଖିରଚୁରା ଗୋପିନାଥ ମନ୍ଦିରରେ। ଆଉ ତାପରେ ସେଠୁ ବୁଲିକି ଆସି ସାରିଲା ପରେ କ୍ଷୀରଚୋରା ଗୋପୀନାଥ ମନ୍ଦିରରୁ ତାପରେ ଆସିଥିଲୁ ଆମେ ଇମାମି ମନ୍ଦିର ଜଗନ୍ନାଥ ମନ୍ଦିର।
ହଁ।
ସେଇଟା ମଧ୍ୟ ବହୁତ ବହୁତ ସୁନ୍ଦର ପ୍ଲେସ ସେଇଟା ଇମାମୀ ମନ୍ଦିର।
ହଁ।
ତାପରେ ସେଇଠୁ ଆସିଲେ ହୁଁ କୁହନ୍ତୁ।
ମାନେ ସେଇଠି କେମିତି କଣ ଏଞଜୟମେଣ୍ଟ କରିଛନ୍ତି କଣ?
ଏଞ୍ଜୟ ତ ଫୁଲ ହେଇଚି ସାଙ୍ଗସାଥି ଯାଇଛନ୍ତି ବୋଲି ତ ଏନଗେଜ୍ ଏ ଏଞ୍ଜୟ ଟା ପୁରା ପୁରା ବଢ଼ିଚି ୟା ଧରେ ରେଟ୍। ଗଲା ବେଳୁ ଗଲା ବେଳୁ ଏଥରେ ଡ୍ୟାନ୍ସ ଚାଲିଚି। ବସରେ ଏଞୟ ପୁରା ଏଞ୍ଜୟ। ଆସିଲା ବେଳୁ ମଧ୍ୟ ବି ଏଞୟ ଆକା। ତାପରେ ଇମାମି ମନ୍ଦିରରୁୁ ଆସି ସାରିଲା ପରେ ସେ ପାଖରେ ହିଁ ଆଉ ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଇଠି। ମଧ୍ୟ ଯାଇଥିଲୁ। ତାପରେ ସେଇଠୁ ବାହାରିକିରି ଆସିଥିଲୁ ଛତିଆବଟ ଛତିଆବଟ ତ ଛ ଛତିଆ ବଟ ତ ଆପଣ ଜାଣିଥିବେ?
ହଁ ହଁ।
ଛତିଆ ଆ ବଟରେ ହଁ। ଛତିଆ ବଟରେ ଆମର କଳିଯୁଗରେ ଜଗନ୍ନାଥଙ୍କୁ ଆଣି ଏବେ ଲୁକା ହେଇଥିବ।
ହଁ।
ସେଠି କେତେ ମାନେ ଅନେକ ରହସ୍ୟମୟ ଜିନିଷ ଜାଣିବାକୁ ଅ ଅଛି ସେଇଠେ ଛାତିଆବଟ ରେ। ଆଉ ଛତିଆ ବଟ ଯାଇଥିବେ ଯଦି ଦେଖିବେ ମା ଜଗନ୍ନାଥଙ୍କୁ ଉ ଆପଣ ଫେସ୍ ଟୁ ଫେସ୍ କେବେ ଦେଖିପାରିବେନି। ଜଗନ୍ନାଥଙ୍କୁ ମିରର୍ ରେ ହିଁ ଦେଖିପାରିବେ ଦର୍ପଣରେ।
ଅ ହୋ। ଆପଣ ବି ମିରର୍ ରେ ହିଁ ଦେଖିଲେ?
ହଁ ତମେ ଦେଖିବାକୁ ଚେଷ୍ଟା କଲେ ହେଲେ ଆପଣ ଦେଖିପାରିବେନି ମିରର୍ ରେ ହିଁ ଦେଖିପାରିବେ। । ଆଉ ଏବେ କଥାରେ ଅଛି ଏବେ ଯୋଉ ଯାଇଥିଲୁ ଆମେ ତାଙ୍କେ ସେଇଠି କହୁଥିଲେ କହୁଥିଲେ ଯେ ଜଗନ୍ନାଥ ଯୋଉ ହା ଘୋଡ଼ା ଟା ଉପରେ ବସିଛନ୍ତି ସେ ଘୋଡାର ପଛପଟେ ଗୋଟେ ହୋଲ ଅଛି।
ହଁ।
ଯଦି ବଢି ବଢି ଯାଏ ନାଇଁ ସେ ହୋଲ୍ ଟା ବଡ ଥିଲା। କମି କମି ଆସିଲାଣି ସେ। କମି କମି ଆସିଲାଣି ଯେତେବେଳେ ପୁରା ମିଶିଯିବ ସେ ହୋଲ୍ ଟା ସେତେବେଳେ କଳିଯୁଗ ହବ। କଳିଯୁଗ ହେଲେ ଆମର ପୁରୀରେ ଜଗନ୍ନାଥ ଅଛନ୍ତି ନା ପୁରୀରୁ ହୁଁ ପୁରୀରୁ ଇଂରେଜ ମାନେ ଆସିବେ। ଏ ଇଂରେଜ ମାନେ ନି ବୁଲିବାକୁ ଆସିବେ ପୁରୀକୁୁ ପୁରୀରୁ ଆମର ଜଗନ୍ନାଥ ମନ୍ଦିର ଆମ ଜଗନ୍ନାଥଙ୍କୁ ଚୋରେଇକି ଆଣିଦେବେ। ଚୋରେଇକି ଆଣିଲା ବେଳେ ଟ୍ରେନରେ ଆଣିଲା ବେଳେ ତାଙ୍କେ ଟ୍ରେନ ଆକ୍ସିଡେଣ୍ଟ ହୁଏ। ଟ୍ରେନ ଟା ଆକ୍ସିଡେଣ୍ଟ ହବ ସେଠେ। କୋଠେ? ଉଁ ଯାଜପୁରରେ।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
ସେଇଠୁ ପଣ୍ଡିତ ମାନେ ଜଗନ୍ନାଥଙ୍କୁ ଆଣିକିରି ଛତିଆ ବଟରେ ଲୁକେଇକି ରଖିଥିବେ ସେଠି। ।
ଓହୋ ମାନେ ଆପଣ ଏତେ ରହସ୍ୟମୟ କଥା କେମିତି ଜାଣିଲେ?
ଆମେ ଆମ ତିିକେ ମଧ୍ୟ ସେଇଠି ଶୁଣେ କହିଥିଲେ ସେମାନେ। ଟୁରିଷ୍ଟ ଆମେ ଟୁରିଷ୍ଟ ସେତେବେଳେ ଥିଲୁ ନା।
ହଁ।
ସେଇଠି ଅଛନ୍ତି ଅନେକ ପଣ୍ଡିତ ଅଛନ୍ତି। ଲୋକ ମଧ୍ୟ ବି ଅଛନ୍ତି କହିବାକୁ। । ସେଠି ସେଠି କହିଥିଲେ ତାଙ୍କେ। ହଉ ଆମର ଏବେ କଲ ଟାଇମ ହେଇଯାଇଛି
ହଉ ଥ୍ୟାଙ୍କ ୟୁ।